ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଆଜ୍ଞା ନମସ୍କାର ଆଜ୍ଞା ଆଜ୍ଞା।
କଣ କରୁଛନ୍ତି?
ଆଜ୍ଞା ଏଇ ଘର କାମ ଟିକେ ଅଛି ଆଉ।
ଆପଣ ମାନେ ରୋଷେଇ ଫୋଷେଇ ସବୁ କ ଶିଖିଛନ୍ତି।
ହଁ ଆଗୁରୁ ତ ଏତେ କିଛି ଜାଣିନଥିଲି ଏବେ ସବୁ ଶିଖିଗଲିଣି ଆଉ।
ଓହୋ କଣ କଣ ସ
ଆମ ଯାକେ ସବୁ ପ୍ରାୟ ବନେଇ ଦଉଛି ଯୋଉଟା ନ ଆସିଲା ବି ଦେଖି ଦଉଛି ଟିକେ ୟୁଟୁବ୍ ରେ। କେମିତି କଣ ବନାଯାଏ ତାପରେ ହେଇଯାଉଛି ଆଉ।
ଓହୋ ଆଉ ଆମିଷ ବି ସେମିତି ସବୁ ସିକିଗଲେଣି?
ଆଜ୍ଞା ଆଜ୍ଞା ଆମିଷ ଟିକେ ମୁଁ ଆଗୁରୁ ଶିକିଥିଲି ତାପରେ‌ ମତେ ଟିକେ ମାନେ ମଟନ୍ ଟା ଟିକେ କେମିତି ହୁଏ ମୁଁ ଜାଣିନଥିଲି ଟିକେ ଚିକେନ୍ ମୋର ଟିକେ ପସନ୍ଦ ବୋଲି ମୁଁ କେବଳ ସେଇ ଚିକେନ୍ ହିଁ କରେ। ସେଇଟା କେବଳ ଶିଖିଥିଲି ତାପରେ ମଟନ୍ ଟା ଟିକେ ତାପରେ ତାର ଟାଇମ୍ ଟିକେ ଲାଗିବ ନା ସିଝିବା ପାଇଁ ବେଶି। ସେଟା ମୁଁ ଟିକେ ତାର ଜାଣି ପାରୁନଥିଲି ଏବେ ଟିକେ ହେଲାଣି ଆଉ ହୁଁ ହୁଁ ହୁଁ।
ଇ ଲା ହ।
ତଥାବି ଟିକେ ଓ ଏତେ ଭଲ ହଉନି।
ହୁଁ ‌ହୁଁ। ଆଉ ଆପଣ ଯୋଉ ସମ୍ବଲପୁର ବୁ ବୁଲିଆକୁ ଯାଇଥିଲେ କଣ ସେଠୁ କିଛି ମାନେ ଶାଢୀ ଫାଡି ଏ ଡ୍ରେସ୍ ଫ୍ରେସ୍ ଦେଖିଲେ?
ଆଜ୍ଞା ଆଜ୍ଞା ନାଇଁ ମୁଁ ଶାଢୀ ଆଡ଼ୁକୁ ତ ଏତେ ଯାଇନି ତାପରେ ସିଆଡେ ତ ସବୁ ଆମର ସେଠି ଡ୍ରେସ୍ ସବୁ ପିନ୍ଧୁଛନ୍ତି ଶାଢୀ ଏତେ ଇଏ ନୁହେଁ। ତାପରେ ପିନ୍ଧିଆକୁ ବି ଅଛି ଏମିତି ଫଙ୍କସନ ଫଙ୍କସନ ହେଲେ ଯାଆନ୍ତି ପିନ୍ଧିକି। ହୁଁ, ତାପରେ ମୁଁ ଘରୁକୁ ବି କିଛି ଶାଢୀ ନେଇଯାଇଛି। ସେଠି କିଣା କିିଣି ବେଶୀ କିଛି କରିନି। ଟିକେ ଏଇ ଛୋଟ ପୁଅ ଡେନ୍ ସନରେ ଟିକେ ରହିଯାଇଛି ଆଉ ଶାଢୀ କିଣିନି କିଣାକିଣି ହବ ଆଉ। ହଁ ସେଟା ଶାଢୀ ଟିକେ ହଁ, ସେ ଶାଢୀ ଟିକେ ଫେମସ୍ ସେପଟେ।
ଆଜ୍ଞା। ତ ତାଙ୍କର ପୁରା ତାପରେ ବି ଆମର ଏପଟ ଶାଢ଼ୀ ଅପେକ୍ଷା ତାଙ୍କ ଏପ ସେପଟ ଶାଢ଼ୀ
ସେଟା କ୍ୱାଲ ହଁ ସେଟା ପୁରା ତାର ମାନେ ଭଲ ଆସିବ କାହିଁକିନା ସେଠି ପା ଅରିଜିନାଲ ଗୁଡା ହିଁ ମିଳେ। ଏଠି ଟିକେ ସାର୍ ସବୁ ଆଜ୍ଞା ଆଜ୍ଞା ଏପଟେ ସବୁ ଡୁପ୍ଲିକେଟ ଗୁଡା ଏ ସେଆର ତା ତାର ସବୁ ଆସେ। ହଁ ମୁଁ ଯାଇଥିଲି ଥରେ ମଝିରେ ଗୋଟେ ଓଷା ଆମର ପଡ଼ିଥିଲା ସାବିତ୍ରୀ ଓଷା ଜାଣିଥିବେ?
ଆଜ୍ଞା ସାବିତ୍ରୀ।
ସେଇଟା ଯାଇଥିଲି କିଣିବା ପାଇଁ ଶାଢୀ ତାପରେ ଦେଖି ଖିଲି ପୁରା ବହୁତ୍ ମାନେ ପୁରା ହାଲ୍କା ହାତକୁ ତାମରେ ଆମର ଏଠି ଯୋଉ ମିଳୁଛି ସମ୍ବଲ ପୁରୀ ଶାଢୀ ସବୁ ସେଗୁଡା ସବୁ ୱେଟ୍ ଲାଗୁଛି ସିଏ ଭାରି ପୁରା ମାନେ କାମ ହେଇଛି କିନ୍ତୁ ବହୁତ ପୁରା ହାତକୁ ପୁରା ସ୍ମୁଥ୍ ଲାଗୁଛି। ବହୁତ ହାଲକା ସେ ଶାଢୀ ଆଉ ତାପରେ ମୁଁ ଦେଖିଲି କିନ୍ତୁ ଆଣିଲିନି। ତାପରେ ପଳେଇ ଆସିଲି ଅଲଗା ଇଏ ଶାଢୀ ନେଇ ପଳେଇ ଆସିଲି ସେ ଟିକେ ବହୁତ ରେଟ୍ କହିଲେ ତାପରେ ମତ ତେ ସେ ମାନେ ସ୍ଵାମୀ କହିଲେ କି ସେପଟେ ଯୋଉ ଲାଇନ୍ ରେ ସବୁ ଅଛି ଦୋକାନ ସେଠି କମ୍ ରେ ହେଇଯିବ। ତାପରେ ଏଠି ପୁରା ମାନେ ଲୋ କ୍ଵାଲିଟିର ଦେଖିଲି ସେ ପୁରା ମାନେ କହିଲେ ବାର ହଜାର ବୋଲି। ତାପରେ ମୁଁ ସେଥିପାଇଁ ଆଜ୍ଞା ତାପରେ ସେ ସ୍ଵାମି ମନାକଲେ, ତାପରେ ପଳେଇ ଆସିଲି ମୁଁ କହିଲି ନା ଆହୁରି ଭଲ ବି ୟାଠୁ ଅଛି। ସେତିକିରେ ମିଳିଯିବ ତାପରେ ସବୁ ଦୋକାନୀ ମାନେ ଟିକେ ରେଟ ଟିକେ ତାଙ୍କ ହିସାବ ରେ ସେ ପକଉଛନ୍ତି ନା ତାପରେ ସେ ଛୋଟ ପିଲାକୁ ଧରି ଏତେ ଦୋକାନ ବ ଯା ଆଉ ବୁଲି ହବନି ସେଥିପାଇଁ ପଳେଇ ଆସିଲୁ ଆଉ
ନାଇଁ ମୋର ଜଣେ ସାଙ୍ଗ ଅଛନ୍ତି ତ ବଲାଙ୍ଗୀର ରୁ ଠିକ୍ ଅଛି ତ ବଲାଙ୍ଗୀର ବି ଜାଣିଥିବେ ପୁରା ସମ୍ବଲପୁର ଭଳିଆ ତ ସେ ପଟେ ବି ସେମିତି ଶାଢ଼ୀ ଫାଡ଼ି ଭଲ ମିଳେ ତାଙ୍କର ଏଇ କିଛି ଦିନ ତଳେ ଯାଇଥିଲା ବାହାଘର ତାଙ୍କ ଭାଇଙ୍କର ବୁଝିଲେ, ତ ସିଏ ଏମତି ଆସିଥିଲେ ଦି ତିନି ମାସ ପରେ ଏମତି ଆସିଥିଲେ ଆଙ୍କ ଘରକୁ ଏମିତି ବୁଲି ଆଉ ଟିକେ ଏଇ ସମ୍ବଲପୁରୀ ଶାଢ଼ୀ ନବାକୁ ବୁଝିଲେ ସେତେବେଳେ ତ ଆଉ ଆପଣ ଜାଣିଥିବେ କି ପଇସା ଫଇସା ମିଳିଥାଏ ଯୋଉ ଇଏ ରୁ ଯୋଉ ଦିଆଯାଏ। ଆଜ୍ଞା, ଆଜ୍ଞା। ତ ସେ ସେଇ ପଇସା ରଖିକି ଆସିଥିଲେ ନବା ପାଇଁ ଶାଢ଼ୀ। ତ ଏମତି ସେ ଶାଢ଼ୀ ନେଲେ ଯେ ସେଥିରେ ରେଟ୍ ଵ ଭଗବାନ ତେଇଶି ହଜାର ଏମିତି ସବୁ
ହଁ ସେ ପୁରା ମାନେ ଅଧିକ ଲୋକ ଅଛନ୍ତି ମାନେ ମିଛରେ ବି ରେଟ୍ ମାନେ ସେ ଶାଢ଼ୀ ଯୋଉମାନେ କିଣୁଛନ୍ତି ସେ ପୁରା ମାନେ ପରଫେକ୍ଟ ରେଟ ଜାଣିଥିବେ ସବୁ ଇଏର ଯିଏ ମାନେ ଟିକେ ନୂଆ ଯାଉଥିବେ ସେ ତାଙ୍କୁ ଟିକେ ପ୍ରାୟ ଠକାମିର ଇଏ ହବାକୁ ପଡ଼େ ଆଉ।
ତାପରେ ମୁଁ ବି ଶୁଣିଲି ମୁଁ କହିଲି ଆଉ ଏ
ନାଇଁ ସେଗୁଡ଼ା ପଡ଼ିବ ସେମିତିରେଟ୍ ସେ ପାଟ ଶାଢ଼ୀ ନେଇଥିବେ ବାହାଘର ପାଇଁ ଯଦି ନେଇଥିବେ ସେ ପାଟର ନେଇଥିବେ
ଆଜ୍ଞା।
ପଡ଼ିବ ସେମିତି ରେଟ୍ ଟିକେ ଅଧିକ ପଡ଼ିବ।
କଙ୍ଗର ତ ସେଇ
ନା ଆମେ ନର୍ମାଲ କଟନ ଯୋଉଗୁଡ଼ା ସେଇଗୁଡ଼ା ଆମର ଆଠ ହଜାର ଛଅ ହଜାର ଏମିତି ଆ ଷ୍ଟାର୍ଟ ବାର ହଜାର ପନ୍ଦର ହଜାର ଏମିତି ଆଉ ପାଟ ଟା ହେଲେ ତାର ଟିକେ ଅଧିକ ରେଟ୍ ପଡ଼ିଯିବ। ସୁ ତାପରେ ମୁଁ ବି ଗୋଟେ କଥା ଭାବିଲି ବୁହିଲେ ଏତେ ଟଙ୍କା ଦେଇକି ଶାଢ଼ୀ ଟା କିଣିବେ ଆମେ ତାପରେ ଏଇ ଗୋଟେ ଶାଢ଼ୀ କି କୋଉଆମେ ପିନ୍ଧିବା କି ସବୁବେଳ ପାଇଁ ଗୋଟେ ଶାଢ଼ୀ ତ ଥରେ ପିନ୍ଧିକି ଫଟୋ ଉଠେଇ ଆଉ ଇଛା ହଉନି ତାକୁ
ହଁ ତା ଅପେକ୍ଷା ସେତିକି ପଇସାରେ ଏଇଖିଣା ଯଦି ଆପଣ ଶାଢ଼ୀ କିଣିବେ ତ କେତେଟା ଶାଢ଼ୀ ଆଜ୍ଞା। ସେଇ ଭାବନ୍ତୁ କେତେଟା ଶାଢ଼ୀ ସେ
ସେଇ ପଇସାରେ ବହୁତ ଶାଢ଼ୀ ହେଇଯିବ ତାପରେ ସେଇ ଯୋଉ ଶାଢ଼ୀ କହିଲେ ତେଇସି ହଜାର ଦେଇକି ଆଣିଛନ୍ତି ସେ ଶାଢ଼ୀ ପୁଣି ଥରେ ଦିଇଥ ଥରେ ପିନ୍ଧିଥିଲେ ପରା ଆଉ ସେକେଣ୍ଡ ଥର ଆଉ
ହଁ ହଁ ସେଇ କ ଥା ଯଦି କୁଆଡ଼େ ସେମତି ହଁ କିଛି ଗୋଟେ ବଡ଼ କଣ ଥିବ? କି କଣ ସେମିତି ଯଦି ରଖିଲେ ଆଣି
ତାପରେ ସେ ଶାଢ଼ୀ ବି ସେମିତି ସେ ଶାଢ଼ୀର ତାର ମାନେ ସେ ହାତ ବୁଣା ଟା ହଉଛି ନା ସେଇ ସେ ଶାଢ଼ୀ ଗୁରା ବେଶୀ ରେଟ୍ ବଢ଼ି ଯାଉଛି ତାପରେ ସେ ଶାଢ଼ୀ ବି ସେମିତି ଅ ଅଛି ତାର ସେ ପିନ୍ଧିଲେ ବି ବହୁତ ମାନେ ଦେହ ବଡି ପୁରା ହାଲକା ଲାଗିବ।
ମୁଁ ଭାବିଲି କି ସିଏ କଣ କଲେ ଜାଣିଛନ୍ତି ସିଏ ଜଣେ ନେଲେନି ତାଙ୍କର ଆହୁରି ଦି ଜଣ ଭଉଣୀ ତିନି ଜଣ ନା ଦି ଜଣ ଭଉଣୀ ବୁଝିଲେ ତ ସିଏ ହଁ ଇଏ ବି କେଣିଲେ ତ ତାପରେ ତାଙ୍କ ଭାଇ ବି କହିଲେ ଆଉ ତୁ କିଣିକି ଆସିବୁ ତ ଯାହାହେଲେ ମୋ ଭଉଣୀ ଅଛନ୍ତି ସେମାନେ ଦେଖିଲେ ଆଉ ସରିଯିବ ସେଠି କଥା ଏ ତଫା ମାନେ ସିଏ ଏମିତି କିି ଆମ ସାଇଡ ଲୋକ ହେଇଥିଲେ ଜାଣି ପାରୁନଥାନ୍ତେ ରେଟ୍ କମେଇ କହିଦେଇ ଥାନ୍ତେ ଅଲଗା କଥା ସିଏ ସବୁ ତାଙ୍କର ସେପ୍ ପଢିସାଇନ ନା ବଲାଙ୍ଗୀର ସିଏ ଜାଣିଦେବେ ନା ଶାଢୀ ଦେ ଖୁ ଦେଖୁ କି ହଁ ଏଇଟା ଏତିକି ରେଟେ ହଁ ହଁ ଅଲଗା ଆମ ଦେଖିବେ ଏପଟ ସାଇଡିକି ଆଣିବେ ସେ ଶାଢୀ ସେ ଭାବବେ ହଁ ନେଇଥିବ ପାଞ୍ଚ ହଜାର ଛଅ ହଜାର କିନ୍ତୁ ସ୍
ସେଟା ତାପରେ ସେମାନେ ସବୁ ଦେଖୁଚନ୍ତି ନା ସବୁବେଳେ ସେ ଜାଣିଥିବେ।
ଆଜ୍ଞା ହଁ ତ ସିଏ ବି ସେୟା ତାଙ୍କ ଭାଇ କହିଲେ କି ତମେ ଆଣୁଚ ସିଏ ଏପଟେ ଦେଇ ହରିକା ଦେଖିଲେ ଇଏ ସିଏ ତ ଫୁଣି ସେ ତାଙ୍କ ପାଇଁ ବି ନେଇକି ଗଲେ ମାନେ ବୁଝନ୍ତୁ ସିଏ ଅଶି ହଜାର ଭଳିଆ ଖାଲି ଶାଢୀ ନେଲେ ମୁଁ ଭାବିଲି ଅଶି ହଜାରରେ ଗୋଟେ ଗାଡି ନହେଲେ ଆଉ କଣ ହେଇକି ଲୋକ ଗୋଟିଏ ଭଲରେ ବଞ୍ଚିବ।
ହୁଁ କଣ ଦର କାର ଏତେ ଇଏ କ
ହଁ ସେଇଟା ତ କଥା କଣ ଦରକାର ଏଇ ଚାରିଟା ଶାଢୀରେ କି
ସେରା ଆମର ହେଇଗଲା ସେଇ ଶାଢୀଗୁରା ବେଶ୍ ଛି ପିନ୍ଧନ୍ତି କୋଉ ମାନେ ଜାଣିଛନ୍ତି ମାନେ ଏଇ ଯୋଉ ରାଜନୀତି ଲୋକ ସେମାନେ ହିଁ ଏଇସ୍ ଶାଢୀଗୁରା ଟିକେ ବେଶୀ ୟୁଜ କରନ୍ତି ଏ ଯୋଉ ସ୍ତ୍ରୀ ଲୋକମାନେ ଥାଆନ୍ତି ସବୁ ମାନେ ଠିଆ ହୁଅନ୍ତି ଯୋଉ। ସରପଞ୍ଚ ହେଇଗଲେ ଆମର ଏ ଏମ୍ ଏଲ୍ ଏ ସେ ସବୁ ସେଇମାନେ ପ୍ରାୟେ ଏଇ ଶାଢୀଗୁରା ପିନ୍ଧନ୍ତି ମୁଁ ଦେଖିଚି। ତାପରେ ସେ ଶାଢୀ ବି ଏତେ ସୁନ୍ଦର ବି ଲାଗେନା ସେ କେବଳ ପାଟଟା ହିଁ ତାର ଟିକେ ଏ ଗ୍ଲେଜ ଆସେ କଟନଗୁଡା ଏତେ ଖାସ ବି ଲାଗେନା ମାନେ ଯେମିତି ସେ ଶାଢୀ ପିନ୍ଧିବ ପୁରା ଯେମିତି ବୟସ୍କ ଲୋକଙ୍କ ଭଳିଆ ଦେଖାଯିବ।
ଓହୋ ସେଇଆ ତ କଥା ତାପରେ ଆମ ସ୍ ସାଇଡ୍ ଲୋକଙ୍କୁ ଏତେ ବି ସେ ଶାଢୀ ପସନ୍ଦ ନୁହଁ।
ନା ଅଛି ଯୋଉମାନଙ୍କର ଟିକେ ବେଶୀ ରୋଜଗାର ସେମାନେ ପିନ୍ଧିବେ ତାପରେ ଯାଅର ଯୋଉମାନଙ୍କର ଟିକେ କମ୍ ଇନକମ୍ ସେ ତାପରେ ଏ ମନ ଦି ଟିକେ ଇଏ ହବ ନା ତାପରେ ଏତେ ରେଟ୍ ବି କଣ ଦରକାରେ।
କଣ ଦରକାରେ ଗୋଟେ ଲୋକ ତ ସେମିତ ଯେ ସେଇ ପାଁ ହଜାର ଟଙ୍କାରେ ପାଂଶ ଟଙ୍କାରେ ଗୋଟେ ଶାଢୀ ମିଳିବ ସିଏ
ଆଜ୍ଞା ହା ହା ହା ତାପରେ ସେଟା ଲୋ କଣଙ୍କର ମାନେ ଗୋଟେ ଚିନ୍ତାାରା ଏମିତି ରେଟ ନୋଉଚି ମାନ ସେ ବୋଧେ ବୋହୁତ ଭଲ ଲୁଗା ସେମିତି କିଛି ନୁହେଁ ସେଟା ମାନେ ସ୍ ସେ ଶାଢୀଟା ହାତରେ ବୁଣାଯାଉଚି ତାର ପ-ପରିଶ୍ରମଟା ଅଧିକ।
ଆଜ୍ଞା ତାପରେ ବି ତାପରେ ବି ଏପଟକୁ ଲୋକ ଜୀବ ମାନେ ଯିଏ ବି ଆଣିବା ପାଇଁ ସିଏ ବଢେଇ କି ହିଁ କହିବେ ଯେ
କହିବେ ସିଏ ଜାଣିନଥିବେ ନା ଯେ ଯୋଉ ରେଟ୍ ଯିଏ ପରଫେକ୍ଟ ରେଟ୍ ଯୋଉମାନେ ଜାଣିଥିବେ ସେ ତାଙ୍କୁ ଠକି ପାରିବେନି ତାପରେ ଆମର ଭୁବେନେଶ୍ୱରରେ ବି ଶାଢୀ ଅଛି ସେଇଠୁ ଆମ ଭାଇ ଆସିଲା କୁ ଆମ ମାଆ ପାଇଁ ଜେଜେମା ପାଇଁ ବୋଉଙ୍କ ପାଇଁ ସବୁ ନେଇକି ଆସିଥିଲେ ସେ କମ ରେଟରେ ବି ଆଣି କାହିଁକିନା ସେଠି ଟିକେ ବି ତାର ଗୋଟେ ଅଛି ଉଁ ମାନେ ଭଲ ସେଠି ମିଳେ ସବୁ ସେଇ ସମ୍ବଲପୁରର ସେଇଠୁ ଆଣିଥିଲେ। ଆଉ ଏଇ ଯୋଉ ମ୍ୟାରେଜ କଥା କହିଲେ ଶାଢୀ ଜାଣିଦେବେ ସେ ନେଇକି ମୋର ବି ଗୋଟେ କଥା ମନେ ପଲା ମୁଁ ଯାଇଥିଲି ମୋ ବାହାଘର ଟାଇମରେ ମୁଁ ବି ଯାଇ ଶାଢୀ କିଣିବା ପାଇଁ ଯାଇଥିଲି ସେଠି ରିସେପସନରୁ ଶାଢୀଟା ଆଣିବାକୁ ଯାଇଥିଲି। ସେଠି ଯାଇଥିଲି ମୁଁ ବି ସ୍ ଶାଢୀ କିଣିକ ଆଣିଲେ ସେ ମୋ ସ୍ୱାମି ଯିଏ ସେ ବି ସତ କଥା ମାନେ ସିଏ ବି ସେମ୍ ସେଇ କଥା କହିଲେ କହିଲେ ତୋର ଏ ଏତେ ରେଟରେ ଶାଢୀ ନବୁ ମାନେ ଭଉଣୀ ମାନଙ୍କ ପାଇଁ ବି ସେ
ହଁ ଅଁ ସେମିତି ତ ହ
ତାପରେ ମୋତେ କହିଲେ ତାପରେ ତାଙ୍କର ଟିକେ ଖର୍ଚ୍ଚ ହେଇଥିଲା ସେଇ ଟାଇମ୍ ରେ ଅଧିକ। ତାପରେ ଲୋନ୍ ଫୋନ୍ ଗୁଡା ବି ଟିକେ ଅ- ଅଛି। ସେଇଥିପାଇଁ ସିଏ ଆଉ ଆଣି ପାରିଲେନି ମୋତେ କହିଲ ତୁ ରେଟ୍ କହିବୁନି ଶାଢ଼ୀ ସେ ଯାଉ ଯେ ଯାହା ହେଇଛି ହେଇଛିି ମୁଁ କହିବି ଯେତିକି ରେଟ୍ ମୁଁ କହିବି ବାର ହଜାର ଦେବି, ଇଏ କହିବେ ବାର ହଜାର ମୁଁ କହିଲି ହଉ
ଟୋଟାଲ କହିଲେନି, ମୁଁ କହିଲି ହଁ ଠିକ କଥା, ତାପରେ କହିଲେ ହଁ ତାଙ୍କ ବାହାଘର କୁ ହେଇଥିଲା, ତାଙ୍କ ବାହାଘର କୁ ବି ସେମିତି ହେଇଥିଲା। କହିଲେ ସେଇଆ ତ ତା ବାହାଘରରେ ତ ହେଇଚି ଦାମି ଶାଢ଼ୀ ହେଇଚି, ପୁଣି ତୁ ତ ଏବେ ମ୍ୟାରେଜ୍ ତୋର ତୁ ନେଇଯା। ରିସେପସନ୍ ଟା ତୋରି ହବ ତୁ ନେଇ ଆଉ ସେ ତାଙ୍କର ହେଇଚି ତ ଆଉ ଟିକେ କମର ନେଇଯିବା ଆଉ।
ହଁ ସେଇଟା ସିଏ ସିନା ବୁଝିଲେ ହବ।
ପଇସା ଥିଲେ ନେଇ ଆସିଥିଲେ କିଛି ଅସୁବିଧା ନାହିଁ। ତାପରେ ବି ଆଉ ଗୋଟେ କଥା ଯିଏ ମାନେ ବାହା ହବ ତାଠାରୁ ଟିକେ ଏମାନେ କମ୍ ପିନ୍ଧିଲେ ବି ଚଳିବ କିଛି ଅସୁବିଧା ନାହିଁ, ଯିଏ ବାହା ହବ ତାର ଟିକେ ଅଧିକ ଦର
ଆଉ ଜଣେ ବାଆ ହଉଚି ଆଉ ତାଙ୍କଠୁ କଣ ଆଉ ସେମିତି ଯଦି ଏମିତି ଯଦି ସିଏ ନିଜେ କିଣିକି ପିନ୍ଧିବେ ସେଇଟା ଅଲଗା କଥା, ହଁ। କିଏ ଆପଣ ବାହାଘରୁ ଗୋଟେ ଆସୁ
ନା ଏଥିରେ ବି ଯୋଉମାନେ ଖରାପ ଭାବିବେ ସେଇଟା ତାଙ୍କର ଭୁଲ ଧାରଣା। କାହିଁକି ନା ସିଏ ଜଣେ ଦେ ହଁ ତୋମେ ତୋମ ଘରକୁ ବହୁ ଟେ ଆସିବ ସିଏ ଷ୍ଟେଜ୍ ରେ ବସିବ କି କଣ କରିବ ତାକୁ ଯାହା ବି ହେଲେ ଭଲଟେ ଦେବେ ନା ଆଉ। ତାପରେ ଆପଣ ଯୋଉଗୁଡା ସମସ୍ତେ ସମାନ ପିନ୍ଧିବେ ତାକୁ ସେଟା ପିନ୍ଧେଇବାଟା ଠିକ୍ କି? ହଁ, ହଁ।
ଥରେ ତ ବାହାଘର ହଉଛି ଥରେ ହିଁ ପିନ୍ଧିବେ। ଗୋଟେ ମନ ଖୁସି ହବ କି ନାଇଁ କି ହଁ ଯାହା ହଉ ଗୋଟେ ବାହାଘରଟେ ମୁଁ ଟିକେ ଶାଢୀ ଟା ମନ ପସନ୍ଦ କରିକି ଆଣିଲି ପଛେ ଏତିକି ଟଙ୍କା ନଉଚି ନଉ
ତାପରେ ସିଏ ଟିକେ ନୂଆ ନୂଆ ଆସିଛି, ଏଇ ସାଙ୍ଗେ କିଛି କହିପାରିବେନି। ପଛରେ ଫୁଣି ଭାବିବେ, ଏମିତି ନେଇ ଆସିଥିଲ, ସେମିତି ନେଇ ଆସିଥିଲ। ପୁଣି ପଛରେ ଭାବ
ହଁ ଅ, ସେଇଟା ଭଲ କି ଏ କହିବେନି ତ ନେଇକି ପଳେଇ ଆସିବେ ସରିଲା ତାଙ୍କୁ କମେଇକି କହିଦେବେ। ବେକାର ଆଉ ମୋର ଅଁ ମାନେ ଦେଇ ହଉଛନ୍ତି ଛଅ ଜଣ ବୁଝିଲେ।
ଆଜ୍ଞା ଆଜ୍ଞା ଆପଣ କଣ ଗୋଟିଏ ପୁଅ ନା କଣ? ହଁ ସେଇଆ ହେଇ ଥିବ କାହିଁକି ନା ଆମର ସବୁ ସେମତି ମୋ ବଡ ଶଶୁର ଯିଏ ତାଙ୍କର ସେମ ସେମ ସିଚୁଏସନ। କାହିଁକି ନା ସିଏ ତାଙ୍କର ଛଅ ଝିଅ, ପୁଅକୁ ଅନେଇ ଅନେଇକା ଛଅ ଝିଅ ହେଇଗଲା।
ଆଜ୍ଞା ଆଜ୍ଞା ଆମର ବି ସେଇଆ।
ଭାବିଲି ଛଅ ଜଣ ହେଇଯାଇଛନ୍ତି ବୋଧେ ଲାଷ୍ଟକୁ ଆପଣ ହେଇଥିବେ ଆଉ। ଛଅ ଜଣ ଦିଦି ଆପଣଙ୍କର ମ୍ୟାରେଜ କରିସାରିଲେଣି?
ନାଇଁ ନାଇଁ ତିନି ଜଣ ବାହା ହେଇଛନ୍ତି ଆଉ ବାହା ହେବେ ତିନି ଜଣ।
ଆଚ୍ଛା ଆଚ୍ଛା ଆହୁରି ତିନି ଜଣ ଅଛନ୍ତି?
ଆଜ୍ଞା ଆଉ ତିନି ଜଣ ଜଣଙ୍କର ଏବେ ଦେଖା ଚାଲିଛି। ଆଉ ତା ତଳେ ଯିଏ ସିଏତ ଚାକିରି କରିଛନ୍ତି। ଆଉ ତା ତଳେ ଯିଏ ସିଏ ବି ଏମିତି ଗଭର୍ଣମେଣ୍ଟ ଜବ ପାଇଁ ଟିକେ ପ୍ରିପେୟାର କରୁଚନ୍ତି ତ କରୁଚନ୍ତି। ତି ଆଉ।
ଆପଣଙ୍କର ସେଇ ଆଉ ତିନି ଜଣ ଯୋଉ ମ୍ୟାରେଜ କରିଚନ୍ତି ତାଙ୍କର କଣ ସବୁ ଭିଣେଇ ମାନେ କ ଣ କରୁଛନ୍ତି ସବୁ?
ଆ ମୋର ବଡ ଯିଏ ମୋ ବଡ ଦେଇ ତାଙ୍କ କ ଏ ସିଏ କରୁଛନ୍ତି ନଲେ ସିଏ ମାନେ ମାଷ୍ଟର ଚାକିରି।
ଆଜ୍ଞା।
ଆଉ ତାଙ୍କ ତଳେ ଯିଏ ସବୁ ସିଏ ସଫ୍ଟୱୟାର ଇଞ୍ଜିନିୟର।
ଆଜ୍ଞା ଆଜ୍ଞା।
ଯେମିତି ବାହାରେ କିନ୍ତୁ ବେଳେ ବେଳେ ତାଙ୍କର ଏମତି ୱାର୍କ ଫ୍ରମ ହୋମ ମାନେ ଘରୁ ହିଁ କାମ ହେଇଯାଏ ତ ବହୁତ ଟାଇମ ଘରେ ଟିକେ ରୁହନ୍ତି ନହେଲେ ଯାଆନ୍ତି ଆଉ, ଆଜ୍ଞା। ହଁ ଆଉ ତାଙ୍କ ତଳେ ଯିଏ ସିଏ ବାଙ୍ଗଲୋର ରେ ଏମିତି ଜବ କରନ୍ତି। ତ ଦିଦି ବି ପଳେଇଛି ତାଙ୍କ ସହିତ ବାଙ୍ଗଲୋର ଆଜ୍ଞା।
ଆଉ ତେ ଯୋଉ ସେ ଫୋନ ନମ୍ବର ଯିଏ ଭଉଣୀ ଅଛନ୍ତି ତାଙ୍କର ଖଜାରଛି ନାଇଁ କି ସେ କଣ ପଢିଛନ୍ତି?
ସିଏ ବି ପଢିଛନ୍ତି ଗ୍ରାଜୁଏସନ କମ୍ପ୍ଲିଟ, କମ୍ପ୍ୟୁଟର ବି କରିଛନ୍ତି। ସେ ଏମତି ପଢ଼ିଛନ୍ତି।
ଆଉ ମୋର ବି କମ୍ପ୍ୟୁଟର ସରିଛି ପି ଜି ଡି ସି ଏ କରିଥିଲି। ଆଉ ତାପରେ ଆହୁରି ଇଚ୍ଛା ଥିଲା ପାଠ ପଢିବା ପାଇଁ ଘରେ ବାସ ମନା କଲେ। ତାପରେ ହେଇଗଲାଣି ଆମର ଭାଇ ବି ଅଛନ୍ତି ତାପରେ ଆଉ ଗୋଟେ ଫୁଣି ବି ରହିଲାଣି ମ୍ୟାରେଜ କରି ସେଥିଲା ତ ବାହାଘର ସରୁ ଆ ସବୁ ଏଇଠି ପାଠ ପଢୁଥିବା ଆଉ ଆମର କଣ କାମ ଆଗଉଚି ପଳା ସିଆଡେ ପାଠ ପଢୁ। ଏଇଆ ସେଗଡା ସବୁ ଶୀଘ୍ର ନସାରିଲେ ତାପରେ ସମସ୍ତେ ରହିଅଛି ନା ତାପରେ ଯୋଉ ମାନଙ୍କର ଗୋଟ ସେ ଜଣେ ଜଣେ ପୁଅ ଝିଅ ଥିବେ ସେ ତାଙ୍କ ପାଇଁ ଭାବିବେ ଇଏ